ହୁଁ। ଗୋଟେ ଝିଅଟେ ଲୋ ତାର ହଉନଥିଲା ୟୁପି ଆଇ କେମିତି ମୁଁ ତାକୁ କହିଲି କରିବା ପାଇଁ। ଶ୍ ହିଁ।
କୋଉ ଝିଅଟା?
ଗୋଟେ କେଇ ଜାଣି ସୋନାଲିସା ମହାପାତ୍ର ତା ନା।
ହୁଁ ହୁଁ।
ହୁ।
ହେଲା ଆଉ।
ସିଏ ପାଞ୍ଚଟା ଜମା କରିଛି। ଆଁ
ତୁ ଖାଇସାରିଲୁଣି ନା?
ଉ ନା।
କଣ ବନେଇଛୁ କହନି ଆଜି ଖାଇବା?
ଆଜି କଣ ଭାତ ଡାଲି?
ଆଉ କଣ?
ଆଲୁଭର୍ତା।
ଆଉ?
ଏଇଆ ଆଉ।
ଆଉ କଣ କରୁଛୁ କହୁନୁ?
ଆଉ କିଛି ଆସେନି।
ଆଉ କିଛି ଆସେନି ଖାଲି ଭାତ ଡାଲି ଆଲୁଭର୍ତା ହିଁ ଜାଣିଛୁ ଆଉ କିଛି ଜାଣିନୁ?
ନା ତୁ ଯେମିତି ଯାଣିଦେଇଚୁ।
ଆଉ କଣ ମୁଁ ଜାଣିଛି।
ହଁ ହଁ ଶୁ ତୁ ରୋଷେଇ ଘରକୁ ପଶୁନଥିବୁ
ହୁଁ ଦେଖିଥିଲୁ ନା ତୁ ପଶିନଥିଲି ବୋଲି?
ଏନ୍ ଦେଖିଥିନି ପା।
ମିଛେ଼ଇ
ତୁ ଭାରି ସତେଇ।
ଆଉ କଣ?
ଆଉ ତୁ କଣଟା ରାନ୍ଧୁ ମତେ କହନି ଆଗେ?
ମୁଁ ସବୁ ରାନ୍ଧେ ତୁ କଣ ଜାଣିଛୁ କହନି? ହଁ ହଁ ଯିମି ତୁ ଯା ମୁଁ କଥା ହେଇକି ଯିମି।
କୁଆଡେ ଯିବୁ କୁଆଡେ?
ଖାଇବା ପାଇଁ
ଉହୁଁ ଆଜି କଣ? ଖୋଲୁନୁ
ହ୍ୟାଲୋ।
ଖୋଲୁନୁ
କିଏ କି ତୋର ଏତେ କଥା
କଣ ଭାଇ ମୋ ଜାଣିନ ଟିକେ ବହୁତ କଥା ଗୋଟେ ରଙ୍ଗୀନ
ହୁଁ।
ହଁ।
ଟିକେ ଖାଲି ଲାଇନରେ ଥାନି ବିଜୟ ଗୋଟେ ମିଣ୍ଟି ଲାଇନରେ ଥା
ହୁଁ।
ହ୍ୟାଲୋ
ହଁ
ହୁଁ କହ
କୁଆଡେ ଯାଇଥିଲୁ କି?
କିଛି ନୁହେଁ ଏଇ ଟିକେ ଡ୍ରେସ ଟା ଠିକ କରୁଥିନୀ
ଓ ହୋ ଓ ହୋ ଆଜି କଣ ଏମିତି ଲାଗୁଛି
କ ହେଲାକି କହୁଛୁ କଣ୍ଡେ ମୁଁ ଖାଇମିନି ତତେ ତ କହିନି ଶୁଣ ହେଲାନି କି ଥରେ ମୁଁ ଅଜି ତଳେ ଖାଇବା କଥା ମୁଁ କହିମୀ
ହ୍ୟାଲୋ
ହଁ
ହୁଁ କ
ମୁଁ କହିଲି ଆଜି ଖାଲି ଗୋଟେ ମାନ୍ଦାଳିଆ ମାନ୍ଦାଳିଆ
ହଁ ବା ପାଗ ସେମିତି କରିଛି ଆଉ କଣ କହିବା
ଯାଆ ଖାଇକି ବ୍ଲାଲେଟ ଘୋଡେଇ ଶୋଇପ
ଗଲାନ ପେଡ଼ ଗଡ଼େଇ ସପ ପଡକଦାର
ତୁ କୋଉଠି ତୋ ରୁମ ରେ ସୋଉଛୁ ନା
ନା ଲୋ କାଲି କିନ୍ତୁ ମୋ ରୁମ ରେ ଶୋଇଥିଲି କାଲି ସେମାନେ ପୁରା ସ ଫ୍ୟାନ ଦେଇ ଦେଇେଥିଲେ ମୋ ଯୋଉ ଶୀତ ଲାଗିଲା ମୁଁ ମୋ ରୁମକୁୁ ପଳେଇ ଆସିକି ଶୋଇଲିି
ଓ ହୋ ତୋ ରୋଗ କ ପାଇଁ ଶୁନୁ
ମୋ ରୁମ୍ ରେ ଆକ୍ଚୁଆଲି କଣ କହନା ସୋୟାନା ମାମା ମନା କରେ ଆଉ କହେ ନା ଯାନି ଆଉ ତାପରେ ପୁଣି ଏ ରୁମ୍ ମୋ ରୁମରେ ପ୍ରବଳ ମଶା ମାନେ ପ୍ରବଳ ମାନେ ଅତି ପ୍ରବଳ ମଶା
ହଉ ହ ତ ତେ ଉଠେଇ ନେବି ବୋଲି
ହଁ ବା ବହୁତ ମଶା ଶୋଇପାରିବୁନି ଏଇଠି କାଲି କିନ୍ତୁ ବହୁତ କ କାଲିିକାଇ ଏତେ ମସା ଲାଗୁନଥିଲେ ତାପରେ ଅଧା ରାତିରେ ମଶା ଲାଗିଲେ ଯେତେବେଳେ ଫ୍ୟାନ୍ ଦେଇଦେଲି
ଓ ହୋ କାଲି ନିଦେଟା ଭଲ ହେଇଥିବ ଆଉ
ଆଜି ମୁଁ ପୁରା ସାଢ଼େ ନଅଟାରେ ଉଠିଛି
କାହିଁକି ଲୋ
ଆଉ କଣ ସାଢେ ନଅଟା ରେ ଉଠିଛି କା ମେଜ ଥକା ଲାଗୁଥିଲା ମୁଁ ଜବରଦସ୍ତି ଶୋଇ ପଡି ନି ନିଦ ଲାଗୁନଥିଲା ଜବରଦସ୍ତି ହେଉଥିଲ ମେ
ହେଲେ ସେ ଏତେ ଗଡା କି ଶୋଉ ସକାଳିଆ
ଶୋଇପଡିଛି ଉ ଥକା ଲାଗୁଥିଲା ଏତେ ବୁଲି ବୁଲିକି ଆସିଛି ଥକା ଲାଗିବନିଁ ନାଁ
କାଲି କେତେବେଳେ ଆଇଲୁ?
ପାଞ୍ଚଟାରେ ବା ଆସିକି ପହଞ୍ଚିଲି
ଓ ହୋ
ଶୁଣୁ ତୁ ଏଇଟା ରଖି ସାରିବୁ ତାପରେ ମୁଁ ମୋ ଆଡୁ ତତେ କଲ କରିବି ମୋର ପାଞ୍ଚଟା ତୋ ସହିତ କମ୍ପ୍ଲିଟ୍ ହେଇଯିବ।
ହଁ
ତାପରେ ଖାଲି ତୋର ଯେତେଟା ବାକି ଥିବ ମୋ ସହିତ ତୁ ଖାଲି ମତେ କଲ୍ କରିବୁ ବୁଝିଲୁ
ହଁ ତୋର କେତେଟା ତୋର ତୋର କୋଉ ଦିନ ପେମେଣ୍ଟ ଆସିବ
ସାତ ରୁ ଦଶ ଦିନ ଭିତରେ ପେମେଣ୍ଟ ଆସିବ ସେଠି ଲେଖୁଛି
ଆଛା ମୋର ବି ଲେଖୁଛି
ଆଉ
ତୋ ସାଙ୍ଗ ତ ପୁରା କୋଟିପତି ହେଇଯିବଣୀ
ସେ ଦି ମାସରେ ପନ୍ଦର ହଜାର ଟଙ୍କା କମେଇ ସାରିଲାଣି।
ୱାଉ।
ଆଉ।
ଆଉ। ।
ଆଉ କଣ କହ?
ଆଉ ଭଲ।
ଏଇଆ ସବୁ କଥା ଆଉ।
କୁଆଡୁ କେତେ କଥା ଆଣିବୁ?
ହଁ ବା କୋଉଠି କେତେ କଥା ଆଣିବୁ କେତେ ହସ ହେଇକି ଆ କେତେ ହବୁ?
। ହଉ ଚାଲେ ଗୋଟେ ଆମେ ଗୋଟେ ଗେମ୍ ଖେଳିବା।
କଣ ଗେମ୍?
ତୁ ଗୋଟେ ଜୀବନା ଭାବିବୁ, ମୁଁ ଗୋଟେ ଜୀବନା ଭାବିମି।
ହଁ ହଉ ତାପରେ ମିଶିକି ଗ୍ୟାସ୍ ଲଗେଇବା।
ହଁ ତୁ ତା ବିଷୟରେ କହିବୁ? ହୁଁ ମୁଁ ଯଦି କହିପାରିମି ତାହେଲେ ମୋଠିକ କିନ୍ତୁ ମିଛ କଥା କହିବୁନି।
ମିଛ କଥା କହିବିନି ମାନେ ହଁ ମିଛ କଥା ନା ମିଛ କଥା ତୁ ବି କିବୁିନି?
ନା।
ହଉ ହଉ ହଉ ଷ୍ଟାର୍ଟ ରହିନା କେତେ? ଛଅ ମିନିଟ ଛଅ ମିନିଟ ହେଇଛି ଆଉ ଚାରି ମିନିଟ୍ ସି ଖେଳିବା ତାପରେ ର ଥିଲା ତାପରେ ପୁଣି ମୁଁ କରିବି ଆଉଥିଲା।
ନା ନା।
କନା ନା।
ତୁ ତୋ କ ତୋ ସହିତ କଥା ହେଲା ବଳେ ସେଇଟା ଖେଳଆ।
ହଁ ମୋ ସହିତ କଥା ହେଲା ଳେ ତ ହଁ ମୋ ତୋ ସହିତ ମୁଁ ଯେତେବେଳେ କଲ୍ କରମି?
ଏଇନା ଆଉ ଚାରି ମିନିଟ ଆଉ ତ ଚାରି ମିନିଟ୍ ରହିଲା ଏବେ ତୁ ଅଲଗା କଥା କିଛି କହିଦେ ଚାରି ମିନିଟ କଟିଯିବ ଆମର।
ଓହୋ ହଉ, ଏଇନା ମୁଉ କଣ କହିବି? ମୋତେ ଖାଲି ମୋତେ ନ ଏରୋପ୍ଲେନରେ ବସିବା ପାଇଁ ଇଚ୍ଛା ହେଉଛି।
ଯାଉନୁ ବସିବୁ। କୁଆଡେ ବୁଲିତେ ଯିବୁ ନା କଣ?
ପଇସା ନାଇଁ ଖାଲି ବୁଲିତେ ଯିବି ଯେତେଳେ କଥା ହେଲବେଲେ ବୁଲିତେ ଯିବି ଦଶ ଥର ମନେ କରୁଚି କୁଆଡେ ଯିବିନି କୁଆଡେ ଯିବିନି। ଦଶ ଥର ସେ ମତେ ପଚାରିବ କଉଠି ଭୁଲତେ ଯିବୁ?
ଆଚ୍ଛା ଏଇ ସେଇଟା ପଚାରିନି ଏରୋପ୍ଲେନ ରେ କିଇଲୁ ବୁଲତେ ଯିବୁ ମୁଁନି କୁଆଡେ ଯିବୁ ନା କଣ ବୁଲତେ?
ହୁଁ ଅଦେ ଆ ରଙ୍ଗ ଚାଲ ଯିିବା କାଶ୍ମୀର ଭୁଲିକି ଆସିବା।
ଯାଉନୁ।
ନା ନା ଏନା କାଶ୍ମୀର ଭଲ ଲାଗିବନି ଏଇନା ଚାଲ ଯିବା ରାଜସ୍ଥାନ।
ଯିବାନା?
ରାଜସ୍ଥାନରେ କମେ ଯିବୁ ତୁ ମରାଠି ପଳା।
ମରାଠି ମରାଠି ଗୋଟେ ଜାଗା ଅଛି ନା ମହାରାଷ୍ଟ୍ରର ସେଟା ମରାଠୀ।
ନାଲୋ ମରାଠି ଗୋଟେ ଜାଗା ଅଛି, ହଁ ଅଛି ଏଟା।
ହୁଁ ଦେଖ।
ମାଟି ଭିତରେ।
ହୁଁ ହୁଁ ବା ହୁଁ।
ହଁ।
ହୁଁ।
ଜାଣିଛୁ ନା ବେ ଯୋଉ ଉଁ ଗୋଆରେ ଗୋଟେ ସ୍ତ୍ରୀ ନା ଗୋଆରେ ନାଟ କୁଆଡେ?
କୋଉଥିଲୋ?
ଗୋଟେଏ ଜାଗା ଯୋଉ ଦିଲ୍ଲୀରେ ଆ ଦିଲ୍ଲୀରେ ତା ସ୍ଵାମୀକୁ ମାରିକି ବାଥୁରୁମୁ ଭିତରେ ପୋତି ଦେଇଛି।
ଏ ଭାଇ ଇଲୋ ଏ ତ ୟା ପୂର୍ବରୁ ତୁ ଯାହା ସହିତ କଥା ହଉଥିଲୁ ସେ ଝିଅଟେ ନା ପୁଅଟେ?
ଜିଅଟେ।
ତା ନାଁ କଣ କହନି ସୋନାଲି।
ସୋନାଲିସା ଆଉ ଗୋଟେ ଅସେବକ୍ଷେବ୍ ନା କଣ କେୟାଣି ହେଟା ବି ଗୋଟେ ଝିଅଟେ।
ମତେ ଟିକେ ତା ନମ୍ବର ଟା ଦଉନୁ ମୁଁ ତାକୁ ମେସେଜ କରିବି ମୋ ସହିତ ଟିକେ କଥା ହବ।
ହଉ।
ମତେ ଟିକେ ପଠେଇଦବୁ।
ହଁ।
ଆଉ। ଆଉ କଣ କହିଯା।
ଉୁଁ ଉଁ ଆଉ ଗୋଟେ ଦେଖୁ ଚୂ ନା ଯୋଉ ରୁଷିଆନ ଯୋଉ ଖବରଟା ଶୁଣଛୁ ନା?
ଭାଇ ଯଉ ସିୟ ଗୋଏଲ ତାଥା ଯୋଉ ଠେଲି ଦେଇଥିଲା ପାହାଡ ଉପରୁ ଲୋହାଗଡ଼ ଆଉ।
ତ ଉଁ ଦିଲ୍ଲୀରେ ନା କଣ।
ମୁମ୍ବାଇ ନା କଣଲୋ ଲୁହାଗଡ ଫୋର୍ଟ ରୁ ତାକୁ
ବେ ରସିଆନ ଯୋଉ ଝିଅ ଟା ପିଲାଟା ଯାଇକି ତାକୁ ଗୋଟେ ଚଉଦଶହ ଛପନ ଫିଟ ଯ ଯୋଉ ଏନେ ପ୍ରପୋଜ କଲା।
ଓହୋ ଯୋଉ ହଁ ହ ଟାୱାର ଉପରେ ଚଢିକି ତା
ହଁ ହଁ ହଓ।
ହୁଁ ହଁ ହଁ ସେଇଟା ଶୁଣିଛି ଶୁଣିଛି ସେଇଟା ଆଇରେ ପୁଣି କିଛି ସମୟ ପରେ ତା ଛାଡିଦେଲେ।
ହଁ। ଭାଇସେ କେ ପୁରା ଯେମିତି ଏରୋପ୍ଲେନ ଫେରୋପ୍ଲେନ ଲଗେଇକି ହେଲିକପ୍ଟର ଲଗେଇକି ଯୋଉ ସୁଟିଂ ୱାଓ।
ସେଯୋଉ ହୁଁ ମାନେ ପୁରା ହଲିଉଡ ହଲିଉଡ ମାନେ ଲାଗିଲା ପୁରା ଯେମିତି ହଲିଉଡ ରେ ଯାଇକି ମାନେ ସୁଟିଂ କଲା ଭଳିଆ ଆଉ ନାଇ କି
ହୁଁ ତତେ ଯଦି ଏମିତି କିଏ ପ୍ରପୋଜ କର
ଓ ତତେ ଯଦି କରନ୍ତା ତତେ ଆସିକି ବଣ୍ଟି ରହିଥା କରିବ ର।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
ତୋ ସାଙ୍ଗ ଦି ମାସରେ ପନ୍ଦର ହଜାର ଟଙ୍କା କମେଇଲା। ମୋର ଦି ବର୍ଷ ଭିତରେ ପନ୍ଦର ହଜାର ଟଙ୍କା ପଳେଇଲା ମାନେ ପଇସା ଟା କଣ।
ସେଇଆ। ସବୁ ପଇସାର ଖେଳ।
ହଉ ମୁଁ ରଖୁଛି ଆଁ।
ହଉ ବିଜା ତୁ ସେପଟୁ ର